ମୋ କଥା ଶୁବୁଛି?
ହଁ କେତେ ଦିନ ପରେ କେମିତି ମୋର ମନ ପଡିଲା?
କଣ ବସିଥିଲି ତ ତୋ ଫଟୋ ଗୋଟେ ଦେଖିଥିଲି ତ ହ୍ୱାଟସପ୍ ରେ ଷ୍ଟୋରୀ ଦେଇଥିଲୁ। ମନେ ପଡିଗଲା କଲ୍ କରିଦେଲି ଆଉ କଣ। ଆଉ କୋଉଠି ଏଇନା?
ଏଇନା ଅଛି ଏଇନା ଘରେ ଅଛି ଏ ଘରେ ଗରମ ଲାଗୁଛି ଛାତ ଉପରୁ ବ
ହୁଁ ଆଉ ବର୍ଷା ବର୍ଷା ହେଇନି ନା କଣ ତମ ଘର ଆଡେ? ବର୍ଷା ବର୍ଷା ହେଇନି ନା କଣ ତମ ଘର ଆଡେ?
ବର୍ଷା କଣ ସେ ଯେ ଡିବି ଡିବି ତ ପକଉଥିଲା ତା ପରେ ଛାଡିଗଲା କି ମତେ ଲାଗୁଛି ଯେ ବର୍ଷା ବର୍ଷା ଭାରି ଡେରିକି ରହିବ।
ଭଲକି ହେଇଥିଲା ସକାଳେ। ସକାଳେ ଆଜି ଭଲ କିି ବର୍ଷା ହେଇଥିଲା। ନାଇ ଥଣ୍ଡା ଟିକେ ପାଗ ଦେଇଥିଲା ଆଉ ଆଜି ଆଉ। ତମ ସିଆଡେ ବର୍ଷା ହଉନି ନା।
ତମର ସେଇଆଡେ ବର୍ଷା ନା ବା ମୋହନ ମାଝି ତ କଣ ଆମର ଏପଟେ କହିଲେ କଣ ତମେ ଆ ମ୍ବ ଗଛରେ ଆମ୍ବ ଫଳିଲେ ତମର ବର୍ଷା ହବ।
ହୁଁ ଆମ୍ବ ଏବେ ଏତେ ହେଇଯାଇଛି ଯେ ଲୋକ ଫୋପାଡୁଛନ୍ତି ଦଶ ଟଙ୍କା କିଲୋ ଦଶ ଟଙ୍କା ଆମ୍ବ। ଯୁଆଡେ ଦେଖ ସାଢେ ଖାଲି ଆମ୍ବ ହୁଁ। ହୁଁ ଦେଶୀ ଆମ୍ବ ଯାଉନୁ ଦୋକାନରେ ବୁଝିବୁ କିଲୋ ଦଶ ଟଙ୍କା ଯୋଉଠି ଯିବେ ଠକିବା ପାଇଁ ଅଧିକ କହି ଦଉଥିବେ ଆଉ।
ଆ ହା।
ହୁଁ ତ ସବୁ ବାରି ବାରିରେ ଗୋଟେ ଗୋଟେ ଗଛ।
ହଁ ନାଇ ଆମର ଆସ୍ ଆମ ଗାଁରେ ଆମର ଆମ୍ ଆମ ଗାଁରେ ଆମର ଆ ଆମ୍ବ ବାରି ଅଛି ନା ତ ସେଠୁ ଭରା ଆମ୍ବ ଆସେ।
ହୁଁ ସବୁ ସବୁ ଆମ ଗାଁରେ ପ୍ରବଳ ଆମ୍ୱ ଗଛ।
କିନ୍ତୁ ସେଠି ଦି ସେଠି ଦିଟା ଗଛ ଅଛି ହେଲା ଦିଟା ଗଛରେ ମାନେ ଭାରି ଅ ଅଳିଆ କଳିଆ ଜିନିଷ ଅଛି। ମାନେ କଣ କହିଲୁ ଗୋଟେ ଗଛର ଆମ୍ବ ମିଠା ଲାଗୁଛି ଆଉ ଗୋଟେ ଗଛର ଆମ୍ବ ମାନେ ପୁରାପୁରି କଣ କହିଲୁ ମାନେ ପାଣିଚିଆ ଲାଗୁଛି ମାନେ କଣ ଖଟା ହଁ ଖଟା ଲାଗୁଛି।
ଆମ ର ବା ଏଠି ଗୋଟେ ଆମ୍ବ ଗଛ ଅଛି ଘର ପାଖରେ ନା ଆମ୍ବ କେତେବେଳେ ମିଠା ଲାଗୁନି କେତେବେଳେ। ସବୁବେଳେ ଖଟା ଖାଲି ଏ ଖଟା ଆଚାର ଫାଚାର କରିବାକୁ ସିଏ ବଢିଆ ହେଇଛି ଆମ୍ବ। ହ୍ୟାଲୋ।
ହଁ।
ମୋତେ ଏଇନା ସିଦ୍ଧାର୍ଥ କଲ୍ କରିଥିଲା।
ହ ହଁ।
ସାଙ୍ଗେ ସାଙ୍ଗେ ଆସେ ହୁଁ ମତେ ସିଏ କରି ସାରିଲାଣି ଦିଇ ଥର ବୋଧେ କାମ ପାଇଁ ମତେ କରିସାରିଲାଣି। ତାଆଡୁ ମନ ଇଛା।
ହୁଁ।
ମୋର ଲସ୍ ନା ତାର ଲସ୍ ହଉଛି।
ତୋ ତାର ଲସ୍ ତ ଭାଇ ତ ତା କଥା କିଛି କର ନା କିଛି। ପେସେନ୍ସ ସ୍ପେଲିଂ କଲୁ।
ଆସିବନି।
ଆଚ୍ଛା ହୋଉ ଛାଡେ।
ହୁଁ ଆଉ ଏଇନା କଣ ଛାତ ବଇଚୁନା? ପବନ ହୋଉଛି ପବନ ହୋଉଛି ସିଆଡେ।
ହମ ସେଇଭଳିଆ ହଁ ପବନ ଟା ପିଟୁଛିୁ କିନ୍ତୁ ବର୍ଷା ହେଲେ ମୁଁ ତ ଟିକେ ଖୁସି ଲାଗିଥାନ୍ତା।
ଆମର ଏଠି ଟିପି ଟିପି ବର୍ଷା ପକଉଛି ବା।
ହୁଁ।
ଆଉ କଲେଜ ଫଲେଜ କେବେ ଯାଉଛୁ ନା ଯାଉନୁ ନା ଖୋଲା ହେଇନି ଏପର୍ଯ୍ୟନ୍ତ।
କଲେଜ ଆଜି ଯାଇଥିଲି ଆଜି ଯାଇଥିଲି କଲେଜ। ଆଜି କ୍ଲାସ ବି କରିଛି। କିନ୍ତୁ ପିଲା ମାନଙ୍କର ମାନେ ଟିକେ ନା କୋଉ ଗୁଣ ଅଛି। ମୁଁ ପଛପଟେ କାଳି ଲଗେଇଦିିଏ।
ଏ କାହିଁ ତୁ ସବା ପଛରେ ବସୁନୁ ଯାଇଁକି ଆ ମୁଁ ତ ସେଇୟା କରୁଛି। ମୋ ପଛରେ କେହି ବସେ ନାହାନ୍ତି ମୁଁ ସବୁ ପଛରେ ବସେ ଯାହା କରବି ମୁଁ କରିବି।
କଣ କରିବା ଭାଇ ମୁଁ କଣ ଜାଣିଥିଲି ଏମିତି କିଏ ଆସି ନଗେଇଦବ ବୋଲି।
ଆମର ବି ଆଜି ବେଶୀ ପିଲା ଅ ଆମେ ମୂଳ ସବ ପାଞ୍ଚ ଜଣ ପିଲା କରୁଥିଲୁ। ଏଇ ବିଶ୍ୱବିଦ୍ୟାଳୟ ପିଲା ଟା ଆଉ ରୁଦ୍ର ମୁଁ ସିଦ୍ଧାର୍ଥ ଆଉ। ଆଉ କିଏ ନୁହେ ଆମେ ଚାରି ଜଣ ହିଁ କରିଥିଲୁ। ଆଉ ଲଲିତ ବୋଲି ଗୋଟେ ପିଲାଟେ ଆସିଥିଲା ହଁ ହଁ।
ସେ ପିଲା ଆଚୁଆଲି ଇ ଯୋଉ ପିଲା ମାନଙ୍କୁ ମାନେ ଧମକ ଦେଲା ଭଳିଆ ଡାକୁଛନ୍ତି।
ଏବେ ଏଇ ଭଲ କି ପୁରା ମାନେ ପୁରା ଡରଇକି ଡାକିବେ ସିନା ଏକ୍ଜାମ ହବ। ଆସ ଜଲ୍ଦି ପରୀକ୍ଷା କରିଦେବା ଏ ଭିତରେ କୋଉଦିନ ସମସ୍ତେ ଆସିବାକୁ ବାଧ୍ୟ ନହେଲେ। ପରୀକ୍ଷାରେ ମାର୍କ ଦବୁ ଏ କରିବୁନୁ ସେ କରିବୁ କହିଲେ ସିନା ହବ।
କିନ୍ତୁ ସେମିତି ଆମର ଫେରୱାଲ ହେଲା କିମ୍ବା ଏଇ ଯୋଉ କିଛି ଗୋଟେ ଭୋଜି ଭାତ ହେଲା।
ହୁଁ ହୁଁ ହୁଁ। ସେତେବେଳେ କେମତି କହୁଛନ୍ତି ପୁରା ଭଲ ସେ ପୁରା ପିଲା ମାଡି ଯାଉଛନ୍ତି। ଏତକ ବଳେ କ୍ଲାସ କରିବାକୁ କିଛି ଶଖୁନାହାନ୍ତି ଠିକ୍ ସେ ପିଲା ଆସୁନାହାନ୍ତି କୋର୍ସ ପଛେଇ ଯାଉଛି ପୁଣି ଆଗକୁ ଗଲେ ପୁଣି ପରୀକ୍ଷା ଅଛି। ଆର ବର୍ଷ ରେ।
ହୁଁ।
କରିବା କଣ ମୁଁ କିଛି ଜାଣିପାରୁନି।
ହୁଁ।
ଏଇଆ ତ ଅସୁବିଧା ହଉଛି ଆଉ କଣ କରିବା।
ଆଉ ତମେ ଆଜି କଲେଜ ଯାଇଥିଲ ନା?
ହଁ ଯାଇଥିଲି ବା। ହଁ କହ ହେଲୋ। ହୁଁ କଣ କହିଲୁ ତମେ ସେପଟେ କ୍ରିକେଟ୍ରେଟ ଖେଳୁନୁ। ନା ମ ଯାଉନି ଖେଳିବାକୁ କ୍ରିକେଟ ଆଉ।
ହଁ ହଁ।
ପିଲା ନାହାନ୍ତି ଆଉ ପୁରୁଣା ଆମେ ଯାଉଥିଲୁ ଖେଳିବାକୁ ଯୋଉ ଭଲ ଭଲ ପିଲା ଆମେ ମିଶାମ ମିଶି କରିକି ଖେଳୁଥିଲୁ ଗୋଟେ ବାହାର ପିଲେ ଟିକେ ବେଶୀ ପଳେଇ ଆଲେ ତ। ଆଉ ଅସୁବିଧା କରୁଛନ୍ତି ଭାରି ଆଉ। କୋଉଛନ୍ତି ଟିକେ ଅସୁବିଧା ବଡ ପିଲା ଗୁଡା କିଛି କହି ହୋଉନି ତାଙ୍କୁ। ସେଇ ପୁରା ଷୋଡ଼ଶୀଦି କରିଦଉଛନ୍ତି ଆମକୁ ଆମେ ଇଚ୍ଛା ହେଲେଣି ଖେଳିବାକୁ ଯିବାକୁ ଆଉ। ଆଉ ତମେ କୋଉଠି ଖେଳଛ ଏଇନା ଆମର ଆମେ ଆମେ ମଙ୍ଗଳରେ ଖେଳୁଛୁ ହେଲା କିନ୍ତୁ ଏପଟେ ଟିକେ ଅକଳିଆ ଆଉ। କଣ ହୋଉଛି କି ମାନେ ଏଠି କିଛି ମାନେ ଏତେ କିଛି ମିଳୁନି। ହୁଁ ବାହାର ପିଲା ଆସିକି ଖେଳ କଣ କଣ ହେଲା ବୋଲ। ଆସିବା। ଆମର ବା ସେଠି ସେଇଆ ହଉଥିଲା ମୁଁ ସେଠି ଗଲିନି ଥରେ ଦେଖୁନୁ ଖେଳିବାକୁ ଯାଇଛି ସାଢେ ତନିଟା ରୁ ଖେଳିବାକୁ ଯାଇଚି ବା ଖାଲି ବଲ ଜଗି ଜଗି କି ହେଇଗଲା ପାଞ୍ଚଟା ସାଢେ ପାଞ୍ଚ ହେଇଗଲା ଭାଇ ମୁଁ ଲାଷ୍ଟ କୁ ବୋଲିଙ୍ଗ ମ ବୋଲିଙ୍ଗ ଯିବାର ଥିଲା ମତେ ଦଉଥିଲା କ୍ୟାପଟେନ୍ ବାଇ ସେ ଗଟେ ପିଲାଟା ମନା କରିଦେଲା ବଡ ଭାଇଟା ହବ ଭାଇ ମୋ ରାଗ ଚିଡିଲା ମୁଁ ଏକାଥ କିହିଲି ଭଲୋକି ଏକାଥରେ ସମସ୍ତଙ୍କୁ କାହାକୁ ମାରିଲେଣି ବଡ ସାନ ସମସ୍ତଙ୍କୁ ଆମେ କଣ ଚାକର ନାଁ କଣ? ନାଁ ଆମେ କଣ ଚାକର ସାଢେ ତିନିଟା ଆସି ଏଟି ଖରାରେ ଖରାଟାରେ ସାଢେ ତିନିଟାରୁ ଆସି କ ଏଠି ଖାଲି ବଲ ଗୋଟେଇବାକୁ ଆଇଚୁ ଆମେ।
ସେଇ କଥା।
ଆ ଏ ବହି ପଳେଇଲି ଯେମିତି ସମସ୍ତେ କହିଲେ ଆସେ ଆସେ ବୋଲିଙ୍ଗ କର ବୋଲିଙ୍ଗ କର ଶୁଣୁନୁ ହୁଁ ହୁଁ।
ଏ ନାଇଁ
ଏଇ ମଙ୍ଗଳା ଫିଇଡି ରେ ଦୀପି ଦୀପା ଭାଇ ବୋଲି ଦି ଜଣ ଅଛନ୍ତି ହଁ ଜାଣିଛି ଜଣିଛି ମୁଁ ଖେଳିଯିବା ତାଙ୍କ ସହିତ ଖେଳିକି ମାନେ ଶୁଣୁ ହୁଁ ମାନେ ସଦାବେଳେ ଓପନିଙ୍ଗି ପ୍ଲସ ଆମର ବୋଲିଙ୍ଗି ଯିବେ ବ୍ୟାଟିଙ୍ଗ ଯିବେ ଫାଷ୍ଟେ ବୁଲିଙ୍ଗି ନାଇଁ ସେଏ ଯିବେ ଫିଲ୍ ଡିଙ୍ଗି ବି କରିବେ ସେଇଟି। ହଁ ଆଗରେ ଠିଆ ହେଇକି ସେ କଣ ବୁଢା ହେଲେଣି ଆସିକି ଖେଳୁଛ ଆରେ ହଁ ଯେ ମାନେ ଧର ଆମର ଧର ଦିଟା ମ୍ୟା ଆମ ଦିଟା ମ୍ୟାଚ ହଉଛି ହୁଁ ହୁଁ ହୁଁ। ସେ କ୍ୟାପଟେନ୍ ହଉଛନ୍ତି ବୋଧ ଏବେବି କିନ୍ତୁ ଦିଟ ଗୋଟେ ମ୍ୟାଚ୍ ଧର ଫାଷ୍ଟ ମ୍ୟାଚ୍ ଟା ତମେ ଓପନିଙ୍ଗି କଲ ହୁଁ ସେକେଣ୍ଡ ମ୍ୟାଚ୍ ରେ ଆଉ ଗୋଟେ କାହାକୁ ଛାଡ। ଅ ନାଇଁ ନାଇଁ ସିଏ ସବୁବେଳେ ଆଗୁଆ ଯିବେ ସି ସି
ସେ ହଁ।
ରେ ବାଡେଇବା ଦେଖି ତାଙ୍କୁ ବେଣ୍ଟରେ ଖେଳୁ ନାହାଁନ୍ତି? ଆବେ ସେ ବେଣ୍ଟ ଖେଳୁଛନ୍ତି ଏବେ ହଁ ମୁଁ ସେଇ କଥା କହୁଚି ସିଏ ଏବେ ବେ ଖେଳୁଚନ୍ତି?
ବେଣ୍ଟ ମାନେ?
ବ୍ୟାଟ୍ ବେଣ୍ଟ ଆରେ ବ୍ୟାଟକୁୁ ବୁଲେଇ ଦେଇକି ଆ ଟେ ଯୋଉ ଧରନ୍ତି ଯୋଉ ପଟେ ହଁ ହଁ ହଁ ହଁ ସେମିତି ଖେଳୁଛନ୍ତି ଏବେ ବି? ଥିଲେ ହଁ କଣ ଶିଖି ଚୁ ଦେଖେଇ ତମକୁ ଏହିକଥା କହୁଛନ୍ତି ହଁ ହଁ ହଁ ଏଇଟା ତାଙ୍କର ମାନେ ଆଇ ଡ଼ାଇଲକ୍ ଟା ହଁ ଦେଖେଇ କଣ ଶିକିଚୁ। ନେଇ ନେ ଆଁ ଆମକୁ ବି ସେମିତି କହି କହି ଆରେ ଆମର ପିଲା ଟା ବାରମ୍ବାର ମେସେଜ କରୁଚି କିଏ?
ସେ
ସେ ଯୋ ସାଙ୍ଗଟେ ବୋଧେ ମାନେ ତାର ରହିଛି ଛୟାଅଶୀ ପରସେଣ୍ଟ ହେଲା କୋଉଥିରେ? ପ୍ଲସ ଟୁ ରେ ଇଏ ମାନେ ପ୍ଲସ ରେ ହଁ ହଁ ସେ ପ୍ଲସ ଥ୍ରୀ କରିବ ବୋଲି ପିଜେ ବି ଚାହୁଁଛି ହୁଁ ହେଲା କିନ୍ତୁ ବିଜେପି ଫିଜିକ୍ସ ରେ ନଉଚି ଏ ଏକାଲବେ ହୁଁ। ଫିଜିକ୍ସ ରେ ମୁଁ କହୁଛି ଆରେ ପେସେନ୍ସ ରଖ ସେକେଣ୍ଡ କି ଥାଡେ ଆଡକୁ ର ହୋଇଯିବ ସେ କିନ୍ତୁ ମାନୁନି କହୁଛି ନାଇଁ ଭାଇ ହବନି ମତେ କାଇଁ ଲା--‌ ଗୁନି ଷ୍ଟ୍ରିମ୍ କଣ ରଖୁଛି? ସାଇନ୍ସ ନା କଣ ସାଇନ୍ସ ବା ସାଇନ୍ସ ରେ ଫିଜିକ୍ସ ଅନର୍ସ ନବ। ଫିଜିକ୍ସ ପ୍ଲସ ଥ୍ରୀ?
ହୁଁ ହୁଁ।
କଉ କଲେଜ୍ ରେ ପ ଦଦି କ ମତେ କହୁଛି ଯଦି ବିଜେପି ନହେଲା ତ ମହର୍ଷିକ ପଳିଆସିବ ମୋ ସେଇଭଳିଆ ହୁଁ ହୁଁ ହଉ ହେଇଯିବ କିଛି ନାହିଁ ଆ ଆସିଲେ ସେ ନ ଆସିଲେ ସେ
ହୁଁ
ପଳେଇ ନହେଲେ ପଳେଇିବ ମଳେଇ
ହୁଁ
ଅସୁବିଧା କି ନହିଁ ଯୋଉ କଲେଜ ପଲେ ହବ ଏଇ ମହା ସେ ଟିକେ ଦୂର ହେଇଯିବ ବେଶୀ ତା ଘର ତା ଘର ଟିକେ ହଁ ଘର ବଡେ ଗଲେ ପାଖ ହବ ହୁଁ ବିଜେ ବୋଲି ପାଖ କାମ ଦେଖାଉ କଣ ହଉଛି ହୁଁ ହୁଁ ଓ କାମ ତାମ କରୁଛୁ ନା କଣ ଅଉଛି
ନାଇଁ
ନାଇଁ କାମ ଦାମ ନାହିଁ ଯେ ମାନେ ଭଲ ମାନେ ଭଲୁଡେଣ୍ଟ ନା କଣ ତର ଆମେ ତାର ଦଶ ମ ସେ ପାଖା ପାାଖି ରହିଥିଲା ଚଉରା ଲଗେଇ କିଏ ବା ନାଁ କଣ ତାରଛି ଦେବପ୍ରସାଦ ମହାନ୍ତି କୋଉଠି ତା ଘର କହିଲୁ
ଆମର
ଆମର ଏ ବଡ ବଡ ସରସ୍ୱତରେ ପଡେ ଓହୋ ଆ ଦେଖିିଲ ବଳ ଦେଖି ତ ବଧେ ମୁଁ ସମସ୍ତଙ୍କୁ ଦେଖିଛିି କଣ କହିଲ ରଖିଛି ଫଟୋ ମାନ ହ ସେ ମାନେ ବଢିଆ ପଢଆସନ ର ପୁରା ମାନେ ତାରି ସକାଶେ ପିଲା ହଁ ଗୋଟାଏ ଭଲ ପିଲା ପଢିଯିବ ମାନେ ସବୁ ପିଲା ସେଇଠିକି ମାଡି ଆସିବେ ହଁ ସାୀ ପାଇଁ ପିଲାମାନୋନେ କେତେଟା ଖଲି କଡୁ କଡୁ ସବୁ ପିଲା ହେଲେ ଆମର ହଁ ସେ ଖାଆନ୍ତି ଗୋଟେ ଗୋଟେସନ ପିଲା ସେ ବଳକୁ ପ ଟରେ ସେ ନିଜ ହୁସନ୍ଛାଡିଦଲା କଣ ପାଇଁ
ଆ ପଢା ଭଲ ହେଲାନି
ହଁ କ ଟିଚର ରହିଲେ ନା ନାଇଁ
ହଁ ନାଇଁ ଟିଚର ତ ଥିଲେ ଯେ କିନ୍ତୁ ମାନେ ପଢା ଏତେ ମାନେ ଗୁରୁତ୍ୱ ଦେଲେନି।
ହୁଁ ସେଇ ତ ଆଉ ଆମର ତ ସେଇ ଅସୁବିଧା ହେଲା ଆଉ ପଢା ଗୁରୁତ୍ୱ ଦେଲେନି ଆମେ ବାଧ୍ୟ ମୁ ଯାଇ ହେନି ଶେଷ ସମୟ ହେଇଗଲାଣି ନା ଆଉ ଯାଇ ହେଲାଣିି ହେପଟେ।
ହଁ ହଉ ଶୁଣୁ ବାପା ଆସିଲେ ହେଲା ମୁଁ ରହୁଛି ଆଉ।
ହଁ ହଁ ହଁ ହଉ ରଖୁଛି।